ହ୍ୟାଲୋ।
ହ୍ୟାଲୋ।
ହଁ ଭାଉଜ। ଏଇତ ଘରେ ବସିଛି ଆଉ। ହଁ ଏଇ ତ ଘରେ ବସିଛି ଆଉ ହଁ।
ତମ ଆଡେ ବର୍ଷା ହଉଚି ନା?
ହଁ ଆମ ଆଡେପା ଏଇ ଜଷ୍ଟ ଦିଥର ବର୍ଷା ହେଇ ବର୍ଷା ହେଇସାରିଲାଣି। ବିଥର ବର୍ଷା ହେଇକି ନଏଇନା ଆଉ ଥରେ ଝିପଚିପି ହଉଛି ଆମେ। ଶୁଣ ନା ଭଉଜ ଆମେ ଯାଇଥିଲୁ ନଈଆଡେ ବୁଲି ଆକୁ। ହେଲା ଫାଷ୍ଟ ଯୋଉ ଆରମ୍ଭ ହେଲା ବର୍ଷା। ଫାଷ୍ଟ ବର୍ଷା ଆରମ୍ଭ ହେଲା ଆଉ ଆମେ ଛକ କତିରେ ବସିଥିଲୁ। ଆଉ ତାପରେ ବର୍ଷା ଯେମିତି କମି ଗଲା ଆମେ ଯାଇଥିଲୁ ନଈଆଡେ ଆଉ। ନଈଆଡେ କହିଲୁ ଆଉ ଯିବୁ ବୋଲି ଆଉ ଗଲୁ ସାଙ୍ଗମାନେ ସବୁ ନଈଆଡେ। ବୁଲିବା ପାଇଁ ଆଉ। ସେଠି ଫଟୋ ଫଟ ଉଠିଲୁ ଏବେ ତ ସେଇଠି ବାଲି ଉଠା ହଉଛି ନା କଣ କଣ ନଈ ଆଡୁ।
ହଁ।
ଆଉ ସେ ସବୁ ଖୋଳି ଖାଳି ଦେଲେଣି ସବୁ ଏଠି ଆ। ଆଉ ଆମର ତ ନଈ ନଈ ପାଖରା ଆମ ଗାଁ ପାଖ ଟା ତମେ ଜାଣିଛ ବାଲି ଫାଲି ବାଲିଆ ଜାଗା ଟା।
ହଁ ହଁ।
ହଁ ସେଇଠି ସବୁ ତାଡ଼ିିତୁଡ଼ା ଦେଇଛନ୍ତି ସେଇଠି ଆମେ ଠିଆ ହେଇ ଫଟୋ ଫଟ ଉଠେଇଲୁ। ଫଟୋ ଫଟ ଉଠେଇକି ଟିକେ ଖେଳି ଖୁଳକେ ଆସିଲୁ ଆଉ ଆଉ ଖେଳିକୁଳାକି ଆସିଲା ବେଳେ ଆଉ ମେଘ ପକେଇଲା ତିନ୍ତୀ ଗଲୁ ଆଉ ପୁରା ଆଉ। ହ। ତିନ୍ତି ଗଲୁ ପୁଣି ଆଉ ଥରେ ହେଇକି ତ ଘରେ ଆସିକି ବସିଛି। ପୁଣି ମେଘ ଏବେ ପକାଉଛି।
ଆଉ କରେଣ୍ଟ ଅଛି ନା କଟି ଯାଇଛି?
ନା ବା କରେଣ୍ଟ କଟି ଯାଇଛି ପା। କଟି ଯାଇଥିଲା ଆଉ ଫୋନରେ ଚାର୍ଜ ନଥିଲା ଏ ଯାଇଥିଲି ଜଣ ଭାଉଜଙ୍କର ଘରକୁ ଜଣ। ଯାଇଥିଲି ଚାର୍ଜ ବସେଇକି ଆସିଥିଲି ଆଉ ତାପରେ। ଏବେ ଯିବି ଫୋନ ଚାର୍ଜ ହେଲା ଫୁଲ୍ ଆଉ।
ହଁ ହଁ ଆମ ଆଡେ ଇଆଡେ ବର୍ଷା ହଉଛି।
ହଁ।
ବର୍ଷ ହଁ ବର୍ଷା ହଉଛି ବିଜୁଳି ମାରୁିଛି।
ହଁ କେତେ ରେଜରେ ବର୍ଷା ହଉଛି ସିଆଡେ?
ଝିପି ଝିପି ହଉଛି।
ଓହୋ।
ଆଉ ଆଉ କୁଆଡେ ବୁଲାବୁଲି କରିବା ପାଇଁ ଯାଇନ କି?
ନା ଯାଇନୁ ଭାବୁଛୁ ଯିବୁ ବୋଲି ଆଉ ଦି ଚାରି ଦିନ ପରେ ଆଉ।
କୁଆଡ଼େ ଯିବ?
ଭାବୁଛୁ ଏଇ ପାଖରେ ଗୋଟେ ମାର୍କେଟ ଅଛି।
ହଁ।
ଯିବା ପାଇଁ ଭାବୁଛୁ ସେଠିକି।
ସପିଙ୍ଗ୍ ରଜ ସପିଙ୍ଗ୍ ପାଇଁ ବୋଧେ ଆଉ।
ହଁ ହଁ।
ଓହୋ କୋଉଠିକି? ଏବେ ତ ନୂଆ ନୂଆ ସପିଙ୍ଗ୍ ମହଲ୍ ବହୁତ୍ ଖୋଲିଗଲାଣି ଯାସ୍ ପୁରୁ ରେ।
ହଁ।
ଆହୁରି ହଁ।
ଆଉ ତମେ କେବେ ଆସୁନ ସିଆଡେ ବୁଲିଯିବ।
ହଁ ମୁଁ ତ ଯିବି ଏବେ ଏଇ ଯୋଉ ରଜରେ ଟିକେ ସପିଙ୍ଗ୍ କରିବା ପାଇଁ ଅଛି। ଆଉ ଆମେ ବି ଯିବୁ ଦିଇହେରିକା ଆଉ ଯିବା ସାଙ୍ଗ ହେଇକି ଆଉ।
ଓହୋ ଆସିବ ଯେବେ ମତେ କଲ୍ କରିବ।
ହଁ। ଆଉ?
ହଉ।
ଆଉ ଏବେ କଣ କରୁଥିଲ?
ଆଉ ଏବେ ଧୂପ ଦେଇକି ଆସିି ଏଠି ବସିଥିଲି ଆଉ।
ଓ ସନ୍ଧ୍ୟା ଧୂପ ଦେଇଦୁଆ ସାଇିଲଣି ଆଉ।
ଆଜ୍ଞା।
ତାପରେ ରେଷା ତାପରେ ରୋଷେଇଷେଇ ହବ ଆଉ ଆଜି ଆଉ କଣ ଆଇଟମ କରୁଚ?
ଦିନରେ ତ ଚିକେନେ ହେଇଥିଲା। ଆଉ କୋବି ଭଜା ହେଇଥିଲା, ଭାତ ହେଇଥିଲା।। ଆଉ ରାତିରେ ଭାବୁଛୁ ଅଣ୍ଡା ଫଣ୍ଡା କଣ କରିବା ପାଇଁ ଆଉ।
ଅ ହଁ ଭଲ ଆଉ ଆଜି ତ ବାର ବି ଅଛି।
ତମେ ଆଇଁଷ ଖାଉଛ ନା?
ହଁ ମୁଁ ପା ଏଙ୍କୁଟିଆ ଘରେ ଖାଉଚି ଆଉ ସବୁ ଛାଡି ଦେଇେଇଚନ୍ତି।
ତାହେଲେ ତମେ ଖାଇପାରୁନଥୁବ?
ନା ମୁଁ ଏକୁଟିଆ କରିକି ଖାଇଦଉଚି ନା ଆଇଁଷ ରେ ଅବହେଳା ନାହିଁ।
ହୁଁ।
ହଁ ଆ ମେ ଏବେ ଛୁଆ ଗୁଡା କଣ ଅଛି।
ଖାଉଚ ନା?
ହଁ ବାହାରେ ରହିଲେ ଖାଉଛି ବାହାରେ ରହିଲେ ତ ମୋର ବାର ଫାର କିଛି ମାନ ମନାନ୍ତର କିଛି ନାହିଁ କେବଳ ସୋବାରକୁ ଛାଡିଦେଲେ ଆଉ ସବୁଆରେ ମୁଁ ଖାଇଦଉଛି।
ହୁଁ। ସୋମବାର ଟା କେବଳ କରୁଚ?
ହଁ ସୋମବାର ଟା କେବଳ କରୁଚୁ ଆଉ ଶିବଙ୍କ ଭକ୍ତ।
ବୋଲବମ୍ ଏବେ ତ ଯୋଉ ଏଇଟା ଓଡିଆ ମାସର କୋଉ ମାସ ଚାଲୁଚି ଏଇଟା?
ଏଇଟାପା ହେଉଚି ଜ୍ୟେଷ୍ଠ ମାସ।
ଜ୍ୟେଷ୍ଠ ତାପରେ ହଉଚି ଆଷାଢ ତାପରେ ହଉଚି ଶ୍ରାବଣ ନୁହଁ କି? ଆଉ ତ ଦୁଇ ମାସ ଆଉ। ହଁ।
ଆଉ ରଜ ପରେ ପରେ ପଡିବ ଆଷାଢ଼ ତାପରେ ଶ୍ରାବଣ ଆଉ।
ହଁ ତା ଏଇ ଶ୍ରାବଣ ମାସରେ ତ ବୋଲବମ୍ ଯାଆନ୍ତି ଆଉ।
ହଁ।
ଆଉ ଆମେ ଆମେ ତ ଯାଉ ବୋଲବମ୍ ସାଙ୍ଗ ପିଲାମାନେ ସବୁ ମିଶିକି। ଆଉ ତମ ଘରେ କିଏ ଯାଆନ୍ତି ନା ନାହିଁ ବୋଲବମ୍?
ହଁ ଆମ ପୁଅଟା ଯାଏ।
ହଁ ପୁଅ ମାନେ ଏଇ ଆମ ଛଟ ଯୋଉ ଆମ ଯୋଉ ଇଏ ଅ କଣ ତାନା ଥିଲା ତ ମୋର ଆଉ ଭୁଲି ଯାଇଚି।
ହୁଁ ବଡ ପୁଅ ଟା ଯାଏ।
ବଡ ପୁଅ ଏଇ ଯୋଉ ଶୁଭମ ଯାଏ?
ଆଜ୍ଞା।
ଓହୋ ହୋ ହ- କଣ ସଏ ବଡ ହେଇଗଲାଣି ଆଉ ଯାଉ ଆଉ।
ଛୋଟ ପୁଅ ଟା କାନ୍ଦେ ଯିବା ପାଇଁ ସେ ଯେହେତୁ ଛୋଟ ଅଛି ତ ଆମେ ତାକୁ ଛାଡ଼ୁ ନା।
ହଁ ଟିକେ ବଡ ହଉ ଆଉ ତାପରେ ଯିବା ଆଉ।
ହଁ ଟିକେ ବଢ ହେଇଗଲେ ସେ ହଁ
ସେଇ ବୋଲଭମ ରେ ଯୋଉ ପାଣି ବୁଡ ଦବାକୁ ଯାଉଛନ୍ତି ଏବେ ତ ଓ ଓଡିଶାରେ ଏଇ ବୋଲଭମ ରେ ହିଁ ବହୁତ କେସ୍ ହେଇଯାଉଛି କି ଏମତି
ଡେଥ ହେଇଯାଉଛି ବହୁତ ବହୁତ ଏମିତି ମୃତ୍ୟୁ ହେଇଯାଉଛି ସେଇ ଯୋଉ ଆମର ନଈ ହେଲା କି ଗଡିଆ ହେଲା ଯୋଉଠି ବି ପାଣି ଉଠଉଛନ୍ତି ଆଉ ଆମ କାଉଁଡିଆ ମାନେ ଏବେ ତ ବହୁତ ସେଇ ଭିତରେ ତ ବହୁତ କେସ୍ ଏମିତି ହଉଛି କି ଏ ପାଣିରେ ବୋଲ ବମ୍ କୁ ଯାଇକି ପାଣିରେ ବୁଡିକି ମୃତ କି। ଏଇଭଳିଆ କେସ୍ ତ ବହୁତ ହଉଛି ତେଣୁକରି ଛୋଟ ଛୁଆ ମାନଙ୍କୁ ତ ଟୋଟାଲି ଆଲାଓ କରିବା କଥା ନୁହଁ।
ହଁ ସେଥିପାଇଁ ତାକୁ ଛାଡୁନୁ ଆଉ।
ହଁ।
ଆଉ ଆଜି ତ ଗୋଟେ ମୁଁ ଏଇଭଳିଆ ଘଟଣା ଦେଖିଥିଲି।
ହଁ।
ହଁ ଆଜି ଗୋଟେ ନ୍ୟୁଜ ରେ ଦେଖିଥିଲି ଗୋଟେ ନବମ କ୍ଲାସ ର ଝିଅଟେ
ହଁ।
ଭଳିଆ ନଈକି ଗାଧେଇଯିବାରେ ବୁଡି ଯାଇଛି ତାର ଡେଥ ହେଇଯାଇଛି।
ହଁ ତେଣୁକରି ଛୋଟ ଛୁଆ ମାନଙ୍କୁ ଛାଡିବା କଥା ନୁହେଁ ନଦୀ ନାଳ କୁ ହେଲା। ଛାଡିବା କଥା ନୁହେଁ କାହିଁ କାହିଁକିନା ଛୋଟଛଆ ପହଁରା ଶିଖି ନାହାନ୍ତି କୋଉଠି କେତେ କଣ ଗଭୀର। ଜାଣିନଥିବେ ତେଣୁକରି ସବୁଠୁ ସୁରଖି ଜାଗା ହେଲା ଘରେ ବାଥରୁମ ହେଲା ଲାଟିନ ହେଲା ସବୁ ଘରେ ହିଁ ଏବେ ହେଇଗଲାଣି ନା ଆଗ କାଳରେ ଲୋକ କିଛି ନଥିଲେ ଏ ସବୁ ପ୍ରଗତି ହେଇନଥିଲା ଏତେ ଦେଶର ତେଣୁକରି ବାହାରକୁ ଯାଉଥିଲେ ଗାଧଉଥିଲେ ଇଏ କରୁଥିଲେ।
ଏବେ ତ ବହୁତ ଡେଭଲପ କଲାଣି ବହୁତ ପ୍ରଗତି ଉନ୍ନତି କଲାଣି ଆମର ଦେଶ। ତେଣୁକରି ଘରେ ଘରେ ବାଥରୁମ କରିଦବାଟା ଭଲ, ଆଉ ଘରେ ଗାଧେଇ ଟା ବି ଭଲ। ଆ ବାହାରକୁ ତ ପାଣି ତ ଆମ ପାଣି, ନିଆଁ ଆଉ ବାୟୁ ଇଏ ବହୁତ ଖତରନାକ। ଆଗକୁ ଠିକ ୱେ ରେ ବ୍ୟବହାର କଲେ ଠିକ ଭାବରେ ବ୍ୟବହାର କଲେ ଭଲ ନହେଲେ ନାହିଁ ଖରାପ।
ହଁ ଛୋଟ ଛୁଆ ସେଥିପାଇଁ ତାଙ୍କୁ ଛାଡିବାକୁ ଟିକେ ଭୟ ଲାଗୁଚି। ସେଥିପାଇଁ ସିଏ ଯାଇନି, ଦେଖିଆ ଯାଉ ଦି ବର୍ଷ। ତାପରେ ସିଏ ଆମିଷ ଛାଡିକି ରହି ପାରିବନି।
ହଁ ଏଇ ଆମ
ଉଁ। ଆମେ ସବୁ ଖାଉଥିବୁ ସେ ସେଇଠି ଥିବ ସିଏ ରହିପାରିବନି ଆମକୁ ବି ଭଲ ଲାଗିବନି। ସେଥିପାଇଁ ଆମେ ତାକୁ ଛାଡିବାକୁ ଏବେ ଇଛା ନାହିଁ, ଯେବେ ଟିକେ ବଡ ହେଇଯିବ।
ହଁ ଟିକେ ଜାଣିବା ଶୁଣିଆର ହେଲେ ଟିକେ ଜାଣିବା ଶୁଣିଆର ହେଲେ ହବ ଆଉ।
ହୁଁ, ଆଉ ତମ ଦେହ ଭଲ ଅଛି ନା?
ହଁ ଭଲ ଅଛି। ଏଇ ତ ଆଜି ତ ଯାଇଥିଲୁ ଓଦା ହେଇଯାଇଛୁ ଟିକେ ଥଣ୍ଡା ଥଣ୍ଡା ଥଣ୍ଡଳିଆ ଲାଗୁଛି ତ ଥଣ୍ଡା ହେଇଗଲା ହେଇଗଲା, ଏଇନା କଲେଜ ଯାଇଥିଲି ସେଠି ଅଲଗା ପାଣି ଆଉ ଏଠି ତ ଅଲଗା ପାଣି। ହଁ ଥରେ ଆସିକି ଘରକୁ ସନ୍ଧ୍ୟାରେ ଗାଧେଇ ପଇଲି ଆଉ ଥରେ ଆଜି ବର୍ଷାରେ ଭିଯିକି ଗାଧେଇପଇଲି।
ହୁଁ ଟିକେ ଥଣ୍ଡା ହବ ଆଉ।
ହଁ ଥଣ୍ଡା ଟା ହବା ଟା ଭଲ।
ଖାଇଥିଲ।
ଆଜି ତ ଆଜି ବୋଉ କରିଥିଲା ଗରମ ଭାତ କୁ ଉଁ ଯୋଉ ବୁଟ ଡାଲି। ଆଉ ତା ସାଙ୍ଗକୁ ହଉଛି ଭଜା, ତା ସାଙ୍ଗ କୁ ଟିକେ ବିଲାତି ଆଉ ବଡି ଦଳା। ତା ସାଙ୍ଗକୁ ଆଉ ଟିକେ ହଉଛି ଆମର କଲରା ଚିପ୍ସ ଟିକେ ବେସନରେ ଛଣା ହେଇଥିଲା ଆଉ।
ଭଲ ଆଇଟମ ଖାଉଛ ଆଉ।
ହଁ ଯାହାହେଲେ ପୁଅ ଘରକୁ ଆସିଛି ନା।
ହୁଁ।
ହଁ, ମୋ ବୋଉ ଟିକେ ମତେ ଅଧିକ ଭଲ ପାଏ ନା।
ହଁ କି ଯାହା ହଲେ ପୁଅ।
ହଁ।
ହୁଁ।
ଆମ ଝିଅ ଟିକେ ସେଇଭଳିଆ କୁହେ। କହିବେ ଯାହା ବି ହେଲେ ପୁଅକୁ ଟିକେ ଅଧିକ ଭଲପାଉଛ ଆଉ।
ହଁ ବା ମୋ ଦିଦି ମାନେ ବା ସେଆ କୁହନ୍ତି, କୁହନ୍ତୁ। ମୋ ବୋଉ ବି ସେଇୟା କୁହନ୍ତି ତୋ ପୁଅକୁୁୁ ତୁ ଭଲ ପାଉଛୁ ଆମକୁ ଭଲ ପାଉନୁ ଅଧିକା। ତାକୁ ସବୁ ଦଉଚୁ ଏମିତି କୁହନ୍ତି ଆଉ।
ହଁ ହଉ ବର୍ଷା ପକେଇଲାଣି।
ହଉ ଆଉ ମୁଁ ଆମ ଆଡେ ବି ଆମ ଆଡେ ବି ବର୍ଷା ଟା ଉଠେଇଲାଣି ହଉ ଆଉ ରହୁଚି ଆଉ।
ହଉ ରୁହ।
ଆ ଆ। ହାଲୋ। ହାଲୋ।